ଆଜ୍ଞା କଣ କରୁଥିଲେ ସାର୍?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଆଉ ଘରେ ସବୁ ଭଲ?
ଆଜ୍ଞା ସବୁ ଠିକ ଠାକ ଚାଲିଛି ଆଉ ଟିକେ ମାର ଦେହ ଖରାପ ଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା ଖରା କେମିତି ଆପଣଙ୍କ ଆଡ଼େ?
ଖରା ତ ଭିସଣ ହଉଛି ବର୍ଷାର ଦେଖା ନାହିଁ।
ହଁ
ହୁଁ
ଆଚ୍ଛା
ଗରମ ତ ଗୁଳୁଗୁଳି ବଢ଼ିବାରେ ଲାଗିଛି।
ଆସିବା କଥା ଆଜ୍ଞା ଆଜ୍ଞା ହଁ ପଇସା ପତର ଖାଇବା ପିଇବା ହେଇଛି ତ? ଖାଇବା ପିଇବା ହେଇଛି ତ?
ହଁ ଖାଇବା ପିଇବା ହେଇଥିଲା ନା ଲଞ୍ଚ ଟାଇମରେ ଆଉ ଏବେ କିଛି ହେଇନି।
ଆଜି ଗୋଟେ କରିଥିଲି ମାନେ ଆସିଲା ସେ ଏ ଏ କିଛି ଗୋଟେ ମ୍ୟାଡ଼ାମ ଗୋଟେ ଉଷ୍ମତା ଯୋଉ ହିଟ୍ ଉଏଭ ଆଉ ଆମର ବିଦ୍ୟୁତ କଟ୍ ଆଜି କାଲି ଯୋଉ ଗ୍ରୀଷ୍ମ ଋତୁରେ ଗୁରୁତର ଗୋଟେ ସମସ୍ୟା ହେଇପଡିଛି। ଯେତେବେଳେ ଅତ୍ୟଧିକ ତାପମାତ୍ରା ମାତ୍ର କେତେ ଦିନ ଧରି ଚାଲିଥାଏ ସେଥିରୁ ଉଷ୍ମତା ତରଙ୍ଗ କୁହାଯାଏ। ଏହାର ପ୍ରଭାବରେ ଲୋକମାନେ ବହୁତ ଡିହାଇଡ୍ରେଟ ଓ ଅନ୍ୟାନ୍ୟ ରୋଗରେ ପୀଡିତ ହୁଅନ୍ତି ବିଶେଷ ପରି ଶିଶୁ, ବୃଦ୍ଧ ଓ ବାହାରେ କାମ କରୁଥିବା ଲୋକମାନେ ଅଧିକ ମାନେ ରୋଗକ୍ରାନ୍ତ ହେଇ ପଡନ୍ତି।
ହଁ ଟିକେ ସୁସ୍ଥ ଫିଲ୍ କରନ୍ତି ନା
ହଁ ଏଇ ସମୟରେ ଯୋଉ ଆମର ବିଦ୍ୟୁତ୍ କଟ୍ କୁ ନେଇକି ଆପଣଙ୍କ ଉପରଙ୍କ ମତାମତ କଣ ଅଛି?
ସେଇଟା ତ ନ କହିଲେ ଭଲ କାରଣ ଗାଁ ଗହଳି ରେ ଯେହେତୁ ଆମେ ରହୁଛୁ ସକାଳୁ ଉଠିଲା ଠୁ ରାତି ଶୋଇଲା ଜାଙ୍କେ ବେଲି ଶହେ ଅଶୀ ଥର ଖାଲି ବିଦ୍ୟୁତ୍ କାଟ୍ ଚାଲ୍ ଚି।
ହୁଁ
କାଟୁଛନ୍ତି ତ କାଟୁଛନ୍ତି ସେ ପୁଣି ଅଘୋଷିତ ଜଣେଇବାର ନାଇଁ ଆଗୁରୁ। ମାନେ ଏମିତି ବି ସମସ୍ୟା ହଉଛି କି ରାତିଜାଙ୍କ ମାନେ କଣ ଗରମ୍ ହଉଛି ଶୋଇ ହଉନି ହ ମୋବାଇଲ୍ ଫୋବାଇଲ୍ ଚାର୍ଜ ବି ନଥିବ ସକାଳ ବି ଚାର୍ଜ କରିନଥିବେ କାମକୁ ଯିବା ପାଇଁ ବାହାରିଲା ବସିକି କରେଣ୍ଟ୍ ନଥିବ ଯାହା ଫଳରେ କି ମୁ ମୋବାଇଲ୍ ବି ଆମେ ଚାର୍ଜ କରିପାରୁନେ।
କିଛୁ
ଗରମ୍ ତ ଯେହେତୀ ହଉଚି ସେଇ ସମୟରେ ବିଦ୍ୟୁତ୍ କାଟ୍ ହେଇଗଲେ କଣ୍ଟା ଗଳି ଗଲା ଭଳି ଦେହରେ ଲାଗୁ ଆଉ କଣ ଯେତେବଳେ ଦେଖିବ କରେଣ୍ଟ୍ ନଥିବ ଗାଁ ଗହଳିରେ ଟିକେ ବର୍ଷା ଆସିଲା କାଟିଦିଅ। କଣ ଟିକେ ହେଲେ କାଟି ଦବ ର୍ଷା।
ଆଛା ଏଇ ସମୟରେ ଯୋଉ ବିଦ୍ୟୁତ୍ ର ଚାହିଦା ବହୁତ୍ ବଢିଯାଏ ଲୋକମାନଙ୍କ ପାଖରେ ପଙ୍ଖା କୁଲର ପାଣିପମ୍ପ ଅଧିକ ବ୍ୟବହାର କରନ୍ତି। ତେଣୁ ବହୁ ସ୍ଥାନରେ ବାରମ୍ବାର ବିଦ୍ୟୁତ୍ ବିଛିନ୍ନ ହେଲେ ଘର ଅଫିସ୍ ହସ୍ପିଟାଲ୍ ବ୍ୟବସାୟ ସମସ୍ତେ ପ୍ରଭାବିତ ହୁଅନ୍ତି ପାଣି ସପ୍ଲାଏ ମଧ୍ୟ ବନ୍ଦ ହୋଇପାରେ। ତ ଏଇ ବିଷୟରେ କଁ ଲାଗୁଛି ଯେ ଆମର ଯୋଉ ବିଦ୍ୟୁତ୍ କଟ୍ ହଉଛି ସେଇଟା ଆକ୍ ଚୁଆଲି ପ୍ରୋବ୍ଲେମ୍ ଆମେ କ୍ରିଏଟ୍ କରୁଛେ କି କୁଆଡୁ ବାହାରୁ କ୍ରିଏଟ୍ ଅଛି କି ଆମେ ଯୋଉ ହ୍ୟୁଜ୍ ମାନେ କଞ୍ଜୁମ୍ କରୁଛେ ବିଦ୍ୟୁତ୍ ତାକୁ ସେଇଟା ପ୍ରୋବ୍ଲେମ୍ ନା ଏଇ ଟାଇମ୍ ରେ ଲୋ କମାନେ ଆକ୍ଚୁଆଲି ଅଧିକ ୟୁଜ୍ କରନ୍ତି ନା ଗମେଣ୍ଟ୍ ଏଇ ଟାଇମ୍ ରେ ପ୍ରୋଭାଇଡ୍ କରିପାରୁନି କୋଉଟା ଆକ୍ଚୁଆଲି ଠିକ୍ ଭୁଲ୍ ଆପଣଙ୍କୁ କଣ ଲାଗୁଚି?
ପ୍ରଥମ କଥା ତ ଆମେ ଯଦି ଦେଖିବା ମାନେ ବର୍ଷାଦିନ ଆଉ ଶୀତଦିନ ଅପେକ୍ଷା ଖରାଦିନେ ଆମ ମାନଙ୍କର ଅଁ ଚାହିଦା ବିଦ୍ୟୁତ୍ ପାଇଁ ବଢ଼ି ଯାଉଚି ଯେହେତୁ ଆମେ ଏ ଏମ୍ ତି ଆପଣ କହିଲେ କି ପାଣିର ଅଧିକ ବ୍ୟବହାର କରୁଚେ ଆଉ ଆଜିକା ଦୁନିଆରେ ତ ଆମେ ପାଣି ବାହାରୁ ଆଣୁନି ପାଣି ଆମର କଣ କରାହଉଚି ନା ବୋରିଂ ରୁ ଉଠା ହଉଛି ମଟର ସାହାଯ୍ୟରେ ମଟର ପାଇଁ ଆମୁକୁ ବିଦ୍ୟୁତ୍ ଦରକାର୍ ପ୍ରଥମ କଥା। ଆଉ ସମସ୍ତେ ପାଣିର ବ୍ୟବହାର ଅଧିକ କରୁଛନ୍ତି ଖରାଦିନେ ତେଣୁ କରି ବିଦ୍ୟୁତ୍ ଚାହିଦା ମଧ୍ୟ ବଢୁଚି। ଦୁତୀୟରେ ଆମେ ଦେଖିବା ବର୍ଷା ଏବଂ ଶୀତ ଦିନରେ କଣ ହଉଛି ନା ଆମେ ଏସିି ହେଇଗଲା ବା କୁଲର ହେଘାର ବ୍ୟବହାର କରୁନେ ସାଧାରଣତ ଏସିି କୁ ଆମେ କ ହିପାରିବା କି ଟିକେ ଅଧିକ ଭୋଲଟେଜ୍ ର ଆମର ଦରକାର ପଡେ ବିଦ୍ୟୁତ୍ ପରିମାଣ ତ ଯାହା ପାଇଁ କି କଣ ହଉଛି ନା ଆ ଆମେ କହିପାରିବା କି ତା ଯୋଉ କିଛି ଜଣ ଅଛନ୍ତି ବା ବର୍ତ୍ତମାନ କହିବାକୁ ଗଲେ ପ୍ର ତି ଘରେ ଗୋଟେ ଗୋଟେ କୁଲର କିମ୍ବା ଏସି ର ଉପଲବ୍ଧି ଅଛି। ଯାହାଫଳରେ ସମସ୍ତିଙ୍କର ଚାହିଦା ଆମେ ଦେଖିବା କି ବଢିବାରେ ଦିନକୁ ଦିନ ଲାଗିଛି। ତ ଯାହାଫଳରେ ଆମେ କହିପାରିବା କି, ଟୋ ଟୋଟାଲ ଉପରେ ବିଦ୍ୟୁତ୍ ର ଚାହିଦା ବଢ଼ିଯାଉଚି ଲୋକମାନଙ୍କର ୟୁଜେସ୍ । ତାପରେ କିଛି ଜାଗାରେ ପବ୍ଲିକ୍ ପ୍ଲେସ୍ ଗୁଡ଼ାକ ହେଇଗଲା। ଆଁ ଯୋଉଠି କିି ଆମେ କହିବା ପଙ୍ଖା ବୁଲୁଛି ତ ବୁଲୁଛି ବାର୍ ଲାଇଟ୍ ଲାଗିଛି ତ ଲାଗିଛି। ତାର ପରିମାଣ ଯଦି ଆମେ କମେଇ ପାରିବା, ତାହେଲେ ଆମର ସରକାର ମଧ୍ୟ ପରିଚାଳନା ଠିକ୍ ଭାବରେ କରିପାରିବେ ଲୋକମାନଙ୍କୁ ବିଦ୍ୟୁତ୍ ପ୍ରୋଭାଇଡ୍ କରିପାରିବେ। କିନ୍ତୁ ସରକାର ଯେତେ ଚେଷ୍ଟା କଲେ ବି ସରକାର ତ ଆମକୁ ନେଇକି ନା। ଆମେ ଯଦି ସତର୍କ ନହବା ସରକାର କଣ କରିପାରିବେ, ତା ବ୍ୟତୀତ ଆମେ ଆହୁରି ବି
ଆପଣ କହିବା ଅନୁସାରେ କି ଆପଣ କହୁଛନ୍ତି ଯେ ଯେ ମାନେ ଭୁଲ ଆମ ପାଖରେ ହି। ଆମେ ହିଁ ୟୁଜ ୟୁଜ କରୁଚେ, ଆମେ ହିଁ ତାକୁ ଖରାପ କରୁଚେ, ଆମେ ହିଁ ପରିବେଶକୁ ମାନେ ଯୋଉ ଖରାପ କରୁଚେ ଯେମିତି ଆମ ମତେ ଲାଗୁଚି ଯେ ଯୋଉ ହିଟ୍ ୱେଭ୍ ହଉଚି, ଯୋଉ ଆମର ହିଟ୍ ଟା ବଢ଼ି ବଢ଼ି ଯାଉଚି, ତାର କାରଣ ହେଲା ମତେ ଆଇଫିନ୍ କି ଜଳବାୟୁ ପରିବର୍ତ୍ତନ ହେଲା। ବିଭିନ୍ନ ବିଭିନ୍ନ ଗଛ କାଟିବା ହେଲା। ପରିବେଶ କୁ ପ୍ରଦୂଷଣ ବିଭିନ୍ନ ୱରେ ଯେମିତି କରୁଚେ ଯେମିତି ସହରାଞ୍ଚଳରେ କଂକ୍ରିଟ ଭବନ ହେଲା, ଯାନବାହାନରୁ ଧୂଆଁ ଉତ୍ତାପ ବଢ଼ିଲା। ଏଇ ସବୁ କାରଣରୁ ମତେ ଲାଗେ ଯେ ହିଟ୍ ୱେଭ୍ ଟା ବଢ଼ି ବଢ଼ି ଲାଗୁଚି ଯାଉଛି। ତ ଆପଣଙ୍କୁ କଣ ଲାଗୁଚି ଯେ କୋଉ କାରଣରୁ ବଢ଼ି ବଢ଼ି ଯାଉଛି ହିଟ୍ ୱେଭ୍ ଦିନକୁ ଦିନ?
ଯୋଉ ଆମର ବର୍ତ୍ତମାନ ସମୟରେ ଗରମ ବଢ଼ି ବାର କାରଣ ଗୁଡାକ ସହରାଞ୍ଚଳରେ ବିଭିନ୍ନ ଆ ପ୍ରକାରର ଯୋଉ ଆମର ଯାନବାହାନ ର ବ୍ୟବହାର ହେଇଗଲା ବା ଆମେ କହିପାରିବା ବର୍ତ୍ତମାନ ସମୟରେ ଅଧିକ ଶିଳ୍ପାୟନ ହବାରେ ଲାଗିଛି। ତ ଯାହା ପାଇଁ କି ଆମର କଇପାରିବା କି ହିଟ୍ ୱେଭ୍ ବି ବଢ଼ିବାରେ ଲାଗିଚି।
ଆମକୁ ତ ନିହାତି ଦରକାର ଯେ ଆମର ଯୋଉ ଅ ଅଛି ଅର୍ଥଶାସ୍ତ୍ରରେ ବିକାଶ ହବା ଦରକାର ବା ଆମ ଦେଶରେ ବିକାଶ ହବା ଦରକାର। କିନ୍ତୁ ଅ ଯଦି ଆମେ କହିବା ସେଇଥିପାଇଁ ଆମର କଣ ପରିବେଶ ପ୍ରଦୂଷଣ ହଉଚି ହଁ ପରିବେଶ ତ ପ୍ରଦୂଷଣ ହଉଛି ତାକୁ ଆମେ ରୋଖିପାରିବା। ବା ତାକୁ ଆମେ କଣ କରିପାରିବା ନା ଆମ ନିୟନ୍ତ୍ରଣକୁ ଆଣିପାରିବା ଆଉ ସେ ନିୟନ୍ତ୍ରଣ ପାଇଁ ଆମ ସମସ୍ତଙ୍କୁ ଏକ ଜୁଟ ହେଇକି କାମ କରିବାକୁ ପଡିବ ଆହୁ ଆପଣ ଗୋଟେ ଜିନିଷ ଦେଖିେ ଯେ ବର୍ତ୍ତମାନ ହିଟ୍ ୱେଭ୍ ତମର ଯୋଉ ବିଦ୍ୟୁତ କଟ ହଉଚି ଏ ଭିତରେ ଯୋଉ ଆମର ବିଦ୍ୟୁତ କମ୍ପାନୀ ଗୁଡାକ ରହିଲେ ସେମାନେ କଣ କରୁଛନ୍ତି ନା ଚୋରାଣ ଭାବରେ ଆମର ଯୋଉ ଶିଳ୍ପ ସଂସ୍ଥାନ ଗୁଡାକ ରହିଲା ଆମର କହୁଚି ଯୋଉଟା ହଁ ଜିନିଷ ଗୁଡାକ ତାଙ୍କ ଆଡକୁ ବିଦ୍ୟୁତ୍ ଅଧିକ ପ୍ରଭାବ ମାନେ ଥାନ୍ତି। ଯୋଉ ଛୁାଇଁକି ସେ କଣ କରନ୍ତି ନା ଆମର ଏଇ ଘରୋଇ ବିଦ୍ୟୁତ୍ ବ୍ୟବହାର କରନ୍ତି। ତ ତାର ବି ଗୋଟେ ପ୍ରଭାବ ପଡୁଚି ଯେ ଆମର ଗ୍ରୀଷ୍ ରେ ଅଧିକ ହବ।
କିଏ?
ଆଚ୍ଛା। ମ୍ୟାଡ଼ାମ୍ ସବୁ ତ ଆମେ କଥା ଏଇ କାରଣରୁ ହୁଟୁବ ହଉଚି ୟଟୁବର ବିଭିନ୍ନ ବିଭିନ୍ନ ମାନେ ତାକୁ କଁଟା ଆଫେକ୍ଟ ପକଉଚି ତ ଯୋଉ ଆଫେକ୍ଟ ବଢ଼ୁଚି ତାକୁ କେମିତି ଆମେ ବଞ୍ଚିତ ରହିବା ମାନେ ଏହାର ସୁରକ୍ଷିତ ରହିବା ପାଇଁ କଣ କଣ କରିବାକୁ ପଡିବ। ଯେମିତିକି ଆମକୁ ବାରଟା ରୁ ତିନିଟା ମଧ୍ୟରେ ବାହାରୁ କମ୍ ଯିବା ଉଚିତ୍। ଅଧିକ ପାଣି ଓ ଫଳରସ ପିଇବା ଦରକାର୍। ହାଲୁକା ଆଉ ସ୍ତୁତି ବସ୍ତ୍ର ପିନ୍ଧିବା ଦରକାର୍। ଗଛ ଲଗାଇ ପରିବେଶକୁ ସୁରକ୍ଷା କରିବା ଦରକାର୍। ବିଦ୍ୟୁତ୍ ସଟ୍ ଠିକ୍ ବ୍ୟବହାର କରି ଅପଚୟ ରଖିବା ହଉଚି ମାନେ ଏଇ ଯେଉଁ ଡିଫରେଣ୍ଟ ଡିଫରେଣ୍ଟ ଷ୍ଟେପ୍ ଗୁଡ଼ାକ ହେଲା। ତାକୁ ନେଇକି ଆପଣଙ୍କର ମତାମତ କେତେ ଅଛି।
ଯେହେତୁ ବର୍ତ୍ତମାନ ସମୟରେ ଖରା ବଢିବାରେ ଲାଗିଚି। ଆମେ ସମସ୍ତେ ପ୍ରଚୁର ପରିମାଣ ପରିମାଣରେ ପାଣି ପିଇବା ଦରକାର୍ ଏବଂ ଆମର ଯୋଉ ଆସୁ ଚି‌ ବିଭିନ୍ନ ଔଷଧ ଯେମିତିକି ଓ ଆର ଏସ୍ ବୋଲି ଗୋଟେ ଆମର ପାଉଡର ଅଛି। ଯାହାକୁ ଆମେ
ଜଳ ଅ ଆମେ କହିପାରିବା ଜଳୀୟଅଂଶ ବନେଇ ରଖ୍ ଖିପାରିବା ଏବଂ ଖରା ସମୟରେ ଯେହେତୁ ଆମେ ଦେଖୁଥିବ ତାେ ଆମେ ସ୍ ସମୟରେ ନଅଟା ପରେ ବହୁତ୍ ଜୋରରେ ଖରା ହଉଚି ତ ଯଦି ଆମର କିଛି ବି କାମ ରହୁଚି ଆମେ ଚେଷ୍ଟା କରିବା କି ସକାଳ ଅଁ ଉମ୍ ସମୟରେ କରିବା କାରଣ ବର୍ତ୍ତମାନ ସମୟରେ ସମସ୍ତ ସରକାରୀ ସଂସ୍ଥା ଗୁଡିକ ହେଇଗଲା ବା ବିଭିନ୍ନ ସଂସ୍ଥା ଗୁଡିକ ଅ ସକାଳୁ ଖୋଲା ରହୁଚି। ଯେହେତୁ ଆମର କୌଣସି କାମ ଅଛି ବାହାରେ ଆମେ ତାକୁ କରି ଜଲଦି ଫେରିବାକୁ ଚେଷ୍ଟା କରିବା। ଏହା ବ୍ୟତୀତ ଆଉ ନ ବାହାରି ଘରେ ରହି ବା ଦରକାର୍। ଆଉ ଏମିତି ନୁହଁ ଯେ ଆମେ ସବୁବେଳେ ତ ଘରେ ରହିବା କିଛି ତ କାମ ଆମର ବାହାରେ ରହୁଚି। ଯଦି ଅତ୍ୟଧିକ ଆବଶ୍ୟକ ଥିବ ତାହେଲେ ଆମେ ବାହାରକୁ ବାହାରିକି ଯିବା ଏବଂ ସେ ସମୟରେ ଆମକୁ ଯେମ୍ତିକିି ଓଦା ଗାମୁଛା ହେଇଗଲା ଛତା ହେଇଗଲା ଏବଂ ନିଜ ସାଙ୍ଗରେ ଗୋଟେ ପାଣି ବୋତଲ୍ ନେଇକି ଆମେ ଯାଇପାରିବା। ଅମ୍ ନିଜ ପୁରଣରେ ଜଳ ପିଇକି ନିଜର ଜଳୀୟ ଅଂଶକୁ ବନେଇ ରଖିବା ଦରକାର୍ ଆଉ ଏବଂ ଚେଷ୍ଟା କରିବା ଯେ ସବୁବେଳେ ଟିକେ ପବନ ପାଖରେ ଅତିବାହିତ ହବାକୁ ପଡିବ ଯେମ୍ତି ଆଉ।
ଆସ ମ୍ୟାଡ଼ାମ୍ ଆପଣଙ୍କ ଅନୁସାରେ କହିବା ଆ ଆମକୁ ହିଁ ନିଜକୁ ସୁର କ୍ଷା ରହିବାର ଅଛି। ଆମକୁ ନିଜକୁ ଜାଗୃତ କରିବାର ଅଛି। ଆମକୁ ସେଇ ଯୋଉ ବଢି ବଢି ଯାଉଚି ତାକୁ କଣ୍ଟ୍ରୋଲ କରିବାର ଅଛି ତା ସହିତ ବିଦ୍ୟୁତ୍ ଯୋଉ ଆମେ ୟୁଜଟା କରୁଚେ। ତାକୁ ବି କମେଇବାର ଅଛି ତ ଉଭୟ ପକ୍ଷରେ ଆମେ ହିଁ କରୁଚେ ସୃଷ୍ଟି ତ ଯେତେ ଆମେ ସତର୍କ ରହିବା ସେତେ ଭଲ ହବ ସେତେ ଆମ ପାଇଁ ଭଲ ରହିବ।
ସେଇଟା ତ ସ କଥା ଆମେ ନ ଚାହିଁଲେ କେବେ ହବନି କାରଣ ସରକାର କାହାକୁ ନେଇକି ଆମକୁ ନେଇକି। ଆଜି ସରକାର ଚାହିଁବ ଘରେ ଖିନ୍ ନିୟମ କିଛି କଟକଣା ଲଗେଇ ପାରିବ। ଯେମ୍ତିକି ର ରହିଲା ଆମର ଅଧିକ ବ୍ୟବହାର କରୁଛନ୍ତି। ତାର ମୂଳ କାରଣ ଜାଣିବା ଦରକାର ଯେମିତିକିି ଆମର ସହରାଞ୍ଚଳ ମ ସାଧ୍ ରଣ ଯଦି ଦେଖିବା ଅଧିକ ବିଦ୍ୟୁତ ବ୍ୟବହାର କରାଯାଏ। ଗ୍ରାମ ଅଞ୍ଚଳରେ କମ କରାଉଛି। ତ ସେ ସମୟରେ ତା ଭିତରେ ବି ସେ ଆମର କହିପାରିବା ଗୋଟେ ବାଲାନ୍ସ ଆଟେଡ୍ କରିପାରିବ। ବା ସମନ୍ତୁଳ ବନେଇ ପାରିବ ତାହେଲେ ଆହୁରି ଭଲ କଥା।
ଆଚ୍ଛା ଆଚ୍ଛା ଆଚ୍ଛ ତ ଓ ମାନେ ଏଇ କଂଙ୍କୁଜନରେ ଆମେ ପହଞ୍ଚିଲେ ଯେ ଆମକୁ ସତର୍କ ରହିବାର ଅଛି। ସତର୍କ ରଖିବାର ଅଛି ଆଉ ଲୋକଙ୍କୁ ସଚେତନ ବି କରିବାର ଅଛି।
ହଁ ଏଇଟା ନିହାତି ଦରକାର ନହେଲେ ଆମେ କେବେ ହେଲେ ଏଇ ଯୋଉ ହଁ ହିଟ୍ ଵେକ୍ କୁ କଣ୍ଟ୍ରୋଲ କୁ ଆଣିପାରିବା ନାହିଁ ବା ନିୟନ୍ତ୍ରଣ କରିପାରିବା ନାହିଁ।
ଆଚ୍ଛା ଆଚ୍ଛା ଠିକ୍ ଅଛି ମାଡାମ୍ ଧନ୍ୟବାଦ ଆପଣଙ୍କୁ ଭଲ ଲାଗିଲା ଠିକ୍ ଅଛି